ହ୍ୟାଲୋ ହ୍ୟାଲୋ
ହୁଁ କଣ କରୁଥିଲ।
କହ
କିଛି ନାହିଁ ଟିକେ ବାହାରେ ବୁଲୁଛି ଚାଲୁଛି ଟିକେ
ହୁଁ ହୁଁ ବାହାରେ ଥଣ୍ଡା ପବନ ଦଉଛି କି?
ନା ଏଇ ଖାଇସାରିଲା ପରେ ଟିକେ ଚାଲିବା କଥା ନା
ଖାଇସାରିକି ବଡିକୁ ମାନେ ଦେହକୁ ଟିକେ ରିଲାକ୍ସ କରୁଛ ନାଇ କି
ହଁ ହଁ ସେଇଆ ସେଇଆ
ହୁଁ ହୁଁ ନାଇଁ ଖାଇ ସାରିକି ଚାଲିଲେ ଟିକେ ଭଲ ଦେହ ପାଇଁ
ହୁଁ ଭଲ ବା ହାର୍ଟ ବିଟ୍ ବି ଭଲ ଚାଲିବ।
ହାର୍ଟ ବିଟ ଭଲ ଚାଲିବ ଆଉ ହାର୍ଟ ବିଟ ତ ତମ ସହିତ କଥା ହେଲେ ବି ଭଲ ଚାଲେ।
ହଉ
ଆଉ ତାପରେ ଖାଦ୍ୟ ବି ହଜମ ହବ ନାଇଁ କି
ହଁ ହଁ ହଁ ହଁ ଏତରେ ଟିକେ ଚାଲିବା କଥା ନା କାରଣ ଆମେ ଶୋଇ ପଡ଼ିଲେ ଆମର କଣ ଖାଦ୍ୟ ହଜମ ହଉନି ନା ସୋଇ ପଡ଼ିଲେ ସାଙ୍ଗେ ସାଙ୍ଗେ ଯାଇକି ତ ସେଇ ଜିନିଷ ଟା ଖରାପ
ଖାଇକି ସାଙ୍ଗେ ସାଙ୍ଗେ ବସିବା କଥା ନୁହେଁ କି ଶୋଇବା କଥା ବି ନୁହେଁ।
ହୁଁ ପଶିଲେ ପେଟ ବାହାରି ପଡିବ। ଶୋଇଲେ ଖଦ୍ୟ ହଜମ ହବନି।
ହଁ ଆଉ ତମକୁ କଣ ଖାଇବାକୁ ଭଲ ଲାଗେ?
ମତେ
ହୁଁ
ମତେ ଏବେ କରେଣ୍ଟଲି ବର୍ତ୍ତମାନ ଭଲ ଲାଗୁଛି ମୋମୋ ଖାଇବାକୁ
ଆଚ୍ଛା ବେଶୀ ଫାଷ୍ଟଫୁଡ ଖାଇଲେ ଭଲ ନୁହେଁ। ମାନେ ମଇଦା ମିଶା ହୁଏ ନା ସେଥିରେ ତ ମଇଦା ଟା ବି ବେଶୀ ଭଲ ନୁହେଁ।
ଦେହ ପାଇଁ
ହୁଁ ନାଇଁ ଏମିତି ବେଳେ ବେଳେ ଖାଇହବ ଆଉ ବଟ ବାକି ସବୁବେଳେ ଖାଇବା କଥା ନୁହେଁ ହୁଁ କାଁ ଭାଁ କେମତି କେତେବେଳେ ଇଚ୍ଛା ହେଲା। ଉଁ ହୁଁ ଭୁବନେଶ୍ଵରରେ ତମେ ସେଠି ଗୋଟେ ଯୋଉ ଟାମ୍ପଲୀନ ବାହାରିଛି ନୂଆ ଟେ ସେଠିକି ଗଲେ ଆଁ
ପଇସା ୱେଷ୍ଟେ ମତେ ଲାଗେ ପଇସା ୱେଷ୍ଟେ
ପଇସା ନଷ୍ଟ ବୋଲି
ହଁ
ହ୍ୟାଲୋ ଓହୋ ହଁ
କଷ୍ଟ ନୁହେଁ ଆଉ କଣ ଓବି୍ୟସଲି ନଷ୍ଟ ଟି ସେଥିରେ କିଛି ନାହିଁ ହିଁ
କିଛି ଜିନିଷ ଥାଏ ଯାଇକି ଥରେ ମାନେ ଅନୁଭବ କ
ତ ସେଇଟା ଆଡ଼ଜଷ୍ଟ କରିକି କଲାବେଳକୁ ସେ ଟାଇମ୍ ହିଁ ପଳାଏ ଆଉ ତାପରେ ହଁ ଚାର୍ଜେସ୍ ଆଠଶହ ଟଙ୍କା ପୁଣି ତାପରେ ଆଉଥରେ ଯଦି ତମେ କିଏ କହିଲା? ମୋରୋ ଗୋଟେ ସାଙ୍ଗ ଯାଇଥିଲା ବା ସେ କହିଲା। କି ଟିକେ ଟାଇମ୍ ତାପରେ ଯଦି ବି ନେଇଯାଉଚ ନା ଚାର୍ଜେସ୍ ପକେଇ ଦିଅନ୍ତି। ଆଉ ସେଟିଙ୍ଗ ଫେଟିଙ୍ଗ ଆଉ ଝିଅ ପିଲା ମାନେ ତ ଯାଇଚ ମାନେ ଫଟଟେ ଉ
ନା ନା ନା।
ସେଇଥିରେ ଟାଇମ୍ ପଳାଏ।
ହଁ ଶୁଣ ମୋ କଥା ମୁଁ ଯାଇଥିଲି ହେଲା? ହେଲାଣି ଯେବେ ଯେବେ ନୂଆ ଖୋଲିଥିଲା ସେତବଳେ ତ ଆମର ନେଇଥିଲା ଦୁଇ ଜଣଙ୍କୁ ତେରଶହ ଟଙ୍କା ତେରଶହ ସ ତୁରି ଟଙ୍କା ହେଲା ସକ୍ସ ବି ଦେଇଥିଲା ତାର ହେଲା। ତା ତଳେ ରବର ଲାଗିଥାଏ ଖସିବନି ବୋଲି ଗୋଡ଼। ତ ସେଠି କଣ ନା ସେଟା ଆମର ହାତରେ ଗୋଟେ ବ୍ୟାଣ୍ଡ ଲଗେଇ ଦିଅନ୍ତି ସେମାନେ ହେଲା। ଁ ତ ସେଥେରେ ଟାଇମିଙ୍ଗ ଲେଖା ହେଇଥାଏ କେତେ ଟାଇମରେ ତମେ ଆସିଲ କେତେ ସମୟରେ ଯିବ। ଏରା ସବୁ ଲେଖା ହେଇଥାଏ। ହେଠି ତାଙ୍କର ଦିଟା ହିଁ ପିଲା ଥାଆନ୍ତି କେତେ ବଡ଼ ଜାଗା ବହୁତ ବଡ଼ ଜାଗା ଟା ହେଲା। ଦୁଇଟା ହିଁ ପିଲା ଥାଆନ୍ତି ସେମାନେ ଦେଖୁଥାନ୍ତି କିଏ ରହିଲା କିଏ କଣ କଲା। ବାକି ସେମାନେ ଜାଣିପାରନ୍ତିନି କିଛି ହେଲା। ମୁଁ କହୁଚି ଆମେ ଯାଇଥିଲୁ ଆମେ ଘଣ୍ଟେ ବଦଳରେ ଦେଢ ଘଣ୍ଟ ଟା କି ଦି ଘଣ୍ଟା ପାଖାପାଖି ଖେଳିଚୁ ତା ଭିତେରେ। ଆମକୁ କୋଉଠୁ ବାହାରେ ହିଁ କରୁନଥିଲେ ଆମ ନିଜେ ହିଁ ଝାଳ ନାଳ ହେଇକିନା ପୁରା ହାଲିଆ ହେଇକି ତାପର ବାହାରଲୁ। ହୁଁ ହୁଁ ହେଥିରେ ତମେ ଯେତେ ଡ଼ିଆଁକୁଦା କରିପାରିବ। ବଢ଼ିଆ ଲାଗେ ମାନେ ଛୋଟ ବେଳର ସ୍ମୃତି ସବୁ ମନେ ପଡ଼ିଯିବ। ଆଉ ସେଠି ଡ଼ର ବି ନଥାଏ ମାନେ ତମେ ପଡ଼ିଲେ ଖଣ୍ଡିଆ ଖାବେରା ହବ କଣ ହବ ପୁରା ଯାହା ମନ ଇଚ୍ଛା ତାହା ଡ଼େଇଁବ।
ପରେ ସେମାନଙ୍କ ଟାଇମ୍ ଆଉଟ କରି
ଆରେ ତମେ ଅଧିକା ରହି ହିଁ ପାରିବନି ସେଠି। ଖେଳି ହିଁ ପାରିବନି ଆଉ ଫଟୋ ଉଠେଇବାକୁ ଯିବ ଯଦି ଫଟୋ ଉଠେଇବା ପାଇଁ କେତେ ଟାଇମ୍ ବି ଲାଗୁଛି? ମୁଁ ତ କହିବି ମୋର ଭଲ ଅନୁଭ ଅନୁଭୂତି ରହିଲା। ମୁଁ ଯାଇଥିଲି ଯେ ମୁଁ ଆଉଥରେ ବି ଯିବି ବୋଲି ପ୍ଲାନ୍ କରିଛି। ଏସିି ଲାଗିଛି ଏସିି ଲାଗିଲେ ବି କଣ ହବ ଏସିି ଲାଗିଲେ ବି କିଛି ଫାଇଦା ନାହିଁ ଏତେ ଡିଆଁ କୁଦା କଲେ ଝାଳ ବାହାରିବା ଟା ହିଁ ବାହାରିବ।
ପଇସା କେତେ?
ପଇସା କେତେ ଛଅଶ ସତୁରି ନା କେତେ ନଉଛନ୍ତି।
ଓକେ ଏବେ
ତମେ ଯେ କେବେ ଯିବ ଯଦି କହିବ ମିଶିକି ଯିବା କେବେ ମତେ ତ ଇଚ୍ଛା ହଉଚି ଆଉଥରେ ଯିବାକୁ।
ଏବେ ଆଠଶହ କରି ଦେଇଚନ୍ତି।
ଓହୋ ତାହେଲେ ହେଇଥିବ ମୁଁ ଜାଣିନି ବାକି ଆଠଶହ ହେଲେ ବି ଚଳିବ। ଥରେ ଯାଇକି ବୁଲାବୁଲି କରିକି ଆସିବା କଥା ଆଉ ସେମିତି ତ ହେଲେ ଆମର ଯୋଉ ଉଁ ଉଁ
ଏମିତିରେ ତ ଖାଇବାରେ ଏ ଏ ଇଆଡ଼େ ସିଆଡ଼େ ପଇସା ଉଡ଼ିି ହିଁ ଯାଉଚି।
ହୁଁ ହୁଁଁ ହୁଁ। ଡର ଭୟ ନଥାଏ ଡିିଆଁ ଡିଇଁ କଲେ କାଳେ ପଡିଯିବି କାଳେ କଣ ମୁ ଣ୍ଡ ଫାଟିଯିବ ସେମିତି କିଛି ନଥାଏ ଯୁଆଡେ ଇଛା ସେଆଡେ ଡେଇଁ ପାରିବ।
ଓହୋ।
ହୁଁ। ଆଉ କଣ?
ଖାଇଦିଅ ତମେ।
ମୁଁ ଖାଇଲି ରୁଟି ଆଉ ବଜା କରିଥିଲି। ଖାଇଲି ଏବେ ଯଷ୍ଟ୍ ଖାଇକି ଉଠିଲି ତମକୁ ଫୋନ୍ କଲି ଆଁ। ମୁଭି ଦେଖୁଥିଲି।
ନିଜେ ରୋଷେଇ କରିଥିଲ କି?
ହଁ ନିଜେ ରୋଷେଇ କରିଥିଲି। ନିଜେ ରୋଷେଇ କରିଥିଲି ମୁଭିରୁ ମନେ ପଇଲା ଏବେ କିଛି ନୂଆ ଚଳଚିତ୍ର ପଡିନି ନା? ହୁଁ ମତେ ସେ ଭୂତ ଚଳଚିତ୍ର ଗୁଡା ଭଲ ଲାଗେ ଦେଖିଆ ପାଇଁ।
ମନ୍ତ୍ରମୁଗ୍ଧ ଆସିଥିଲା।
ହଁ ବହୁତ ବେକାର୍ ଲାଗିଲା ସେ
ବି ଏତେ ଭଲ ଲାଗେ ହଁ ଏତେ
ହଁ ମାନେ ଚଳିବ ଗୋଟେ ଟାଇପ୍ ର ଓଡିଆ ମୁଭିର ଯେତିକି ଓଡିଆ ଚଳଚିତ୍ର ଯେତିକି ମାନେ ଇଏ ଅଛି ସେଇ ହିସାବରେ ଯଦି ଦେଖିବ ତାହେଲେ ଚଳିବ ସେ ମୁଁ କିନ୍ତୁ ଆମେ ଯଦି ଅନ୍ୟ ଅ ମାନେ ହିନ୍ଦୀ ଚଳଚିତ୍ର କିମ୍ବା ଇଂରାଜୀ ଚଳଚିତ୍ର ସହିତ ତାକୁ ତୁଳନା କରିବ ତାହେଲେ ତାର ସେତିକି ନାହିଁ ଆଉ। କିନ୍ତୁ ସେଟା ଭୂତ ଚଳଚିତ୍ର ଭଳିଆ ଲାଗିଲାନି ମତେ।
ହଁ ମତେ ବି ଲାଗିଲାନି।
ହୁଁ ଶେଷରେ ଭୂତ ଗୀତ ଗୀତ ଗାଇବ କି ଆସିକି ଆଉ।
ସେଇଆ ଡର ହିଁ ଲାଗିଲାନି ଏତେ ଇଏ ଯେଉଁ ଏତେ କଣ ସେଇଟାକୁ କୁହନ୍ତି? ଏମିତି ଭୂତ ସେ ଯେ କାହାକୁ ଡରେଇ ପାରୁନି।
ହୁଁ ହୁଁ ହୁଁ ତମେ ତମେ କୋଉଠି ବୁଲୁଛ ଏବେ ଛାତ ଉପରେ?
ନା ନା ନା ବାହାରେ।
ଉଁ ହୁଁ। ହଁ ତମ ସହିତ ଯାଇଥିଲି ବୋଲି ଟିକେ ଭଲ ଲାଗିଲା ନହେଲେ ଚଳଚିତ୍ର ର ସେ
ଓ ହୋ। ଜମା ନାହିଁ ଏବେ ନୂଆ ନୂଆ ମୁଭି ଆସିଥିଲା କଣ ଶିକାରୀ ଆସିଥିଲା ଗୋଟେ। ଆଉ ଗୋଟେ କଣ ଆସିଥିଲା ଛକିଶୁନ ସେଗୁଡ଼ାବି ନୂଆ ନୂଆ ରିଲିଜ୍। ନୁଆ ନୁଆ ହେଇଛି ଆଉ।
ହୁଁ ହୁଁ। ଦେଖିବା ଆଉ କେବେ ଗୋଟେ ତମେ ଯାଅ। ହଁ କହିଲେ କେବେ ଗୋଟେ ଯିବା।
ଓଡ଼ିଆ ମୁଭି ଭଲ ହିଁ ନାହିଁ ଏବେ କିଛି।
ନାଇଁ ଓଡିଆ ଯିବାନି କିନ୍ତୁ ଅଲ ଗା ହିନ୍ଦୀ ଚଳଚିତ୍ର କିମ୍ବା ଇଂରାଜୀ ଚଳଚିତ୍ର ପଡ଼ିଲେ। ସିନେମା ହଲ ରେ ଯିବା ଆଉ।
ହଉ ଦେଖିବା ଆଉ।
ହୁଁ ହୁଁ। ହୁଁ ହୁଁ।
ଆଉ କଣ କୁହ? ଘରେ ସବୁ ଭଲ ଅଛନ୍ତି। ଦେହ ଠିକ୍ ଅଛି ସମସ୍ତଙ୍କର।
ହଁ ଭଲ କଣ ସେମିତି ତ ଛୋଟ ମୋଟ ଜିନିଷ ଚାଲିଚି ସମସ୍ତଙ୍କର। ହ ହିଁ ଦେଖିବା ଯଦି ଭଲ ଅଛନ୍ତି ଆଉ। ଆଉ କଣ ଏବେ ତ ସବୁ ଅ ମାନେ ନିଜ ନିଜ କାମରେ ବ୍ୟସ୍ତ। ତ ଏବେ ହିଁ ଘରେ କଥା ହେଲି, ଆ ଟିକେ ପୂର୍ବରୁ। ଘରେ ରୋଷେଇ କରୁଥିଲେ ଏବେ। ଆଉ କାଲି ପିଠା କରି ଥିଲେ ଘରେ। ମୁଁ ଯାଇପାରିଲିନି ଆଉ। ମୁଁ ଏଠି ବାହାରେ ରହୁଚି ଯେ ଖାଇପାରୁନି।
ଅସୁଗ।
କଣ କରିବା ଆଉ। ଦୁର ଘରଠୁ ଦୁରରେ ରହିକି କଷ୍ଟ ଅନୁଭବ କରୁଚି ଆଉ।
ରହିବାକୁ ହିଁ ପଡିବ ନା।
ହଁ ତାପରେ ଏବେ ପୁଣି ଏଁ ଆଉ ଟିକେ ଦୁରକୁ ଯିବାର ସମ୍ଭାବନା ଅଛି। ଅଲଗା ଜାଗାକୁ।
ହଁ
ହ
ଆଉ କଣ କୁହ?
ନାଇଁ ତମେ ଶୋଉଚ କେତେବେଳେ ରାତିରେ?
ରାତି ଦଶଟା। ସେ ମଳ ବି ବାରେଟା ଏଇ ପଢା ପଢି। ହ୍ୟାଲୋ ହ୍ୟାଲୋ।
ଶୁଭୁନି ହଁ ମୁଁ କହିଲି ତମେ ଶୋଉଚ କେତେବେଳେ ରାତିରେ।
ରାତିରେ ସୋଇଲା ବେଳକୁ ବାରଟା ହେଇଯାଉଚି। ବାରଟା ହେଇଯାଉଚି।
ହୁଁ ହୁଁ ମୋବାଇଲ ଦେଖିକି ଶୋଉଚ ବୋଧେ ଲାଗୁଚି। ସେଥିପାଇଁ ଡେରି ରେ ଶଉଚ।
ନାଇଁ ନାଇଁ ଏଇ ପଢା ପଢି ଏମତି। କରିକି ଶୋଇଲା ବେଳକୁ। ଟାଇମ ହେଇଯାଉଚି ଆଉ।
ହୁଁ ରାତିରେ ମୋବାଇଲ ଫୋବାଇଲ ଦେଖିବନି। ଭଲ ନୁହେଁ ମାନେ ଶୋଇବା- -
ହୁଁ ଆଖି ଖରାପ ହେଇଥାଏ।
ମୋ ଆଖି ଖରାପ ହୁଏ, ଆଖି ଉପରେ ବହୁତ - -
ପୁଣି ଲାଇଟ୍ ବନ୍ଦ, ଲାଇଟ୍ ଯଦି ବି ବନ୍ଦ, କରିକି ଶୋଇବ ଆଉଥରେ ଶୋଇକି ଦେଖିବ ପୁଣି ଆହୁରି ଖରାପ। ଲାଇଟ ଲଗେଇକି ଦେଖିଲେ ଗୋଟେ ଜିନିଷ।
ହଁ ସେଇଟା ବି ସତ କଥା।
ହୁଁ ସ୍କ୍ରିନରେ ଲାଇଟ ଟା ପଡୁଛି ନା ଆଖିରେ। ତ ସେଇଟା ଆହୁରି ଖରାପ ହଉଛିଏ ହଉ।
ଠିକ ଅଛି ତମେ ଏବେ ଯାଅ ଶୋଇବ। ମାନେ ପଢା ପଢି କରିବ ଓ ଆମେ ପରେ କଥା ହବା।
ହଉ ହଉ ର।
ରଖୁଚି ଶୁଭରାତ୍ରି।
ହଁ ସୁଭରାତ୍ରି।